ହ୍ୟାଲୋ।
ହଁ ଭଏସ ଆସୁଛି ତ ଓକେ ଓକେ ଠିକ୍ ଅଛି ଠିକ୍ ଅଛି। ହଁ ହଁ ଆସୁଛି ଆସୁଛି ହଁ।
ହ ବର୍ଷା ହେଉଛି ତ ସେଇଥିପାଇଁ ଓ ଏବେ ସେ ଡିସେମ୍ ପନ୍ଦର ମିନିଟ ହେବ ଡିଉଟି ଆସି ପହଞ୍ଚିଲି।
କଣ କଣ ଶୁଣା ଯାଉନି କଣ?
ମୁଁ କହିଲି ପନ୍ଦର ମିନିଟ୍ ହବ ଜମା ରୁ ଜଷ୍ଟ ରୁମରେ ଆସି ପହଞ୍ଚିଲି ଜିମ୍ ରେ ତ।
ଆଛା ଆଚ୍ଛା। ବର୍ଷାରେ ଓଦା ହେଇଯାଇଚନା
ହଁ ହଁ ଓଦା ହେଇକି ଆଇଲି ବାଧ୍ୟ୍ୟ ହେଇକି ଓଦା ଆଇଲି ଆଉ। ମୋ ସାଙ୍ଗକୁ କହିଲି ମାନେ ସେଇଠୁ ଅଳ୍ପ ବାଟ ହେବ ଜଷ୍ଟ୍
ଆଚ୍ଛା ଆଚ୍ଛା।
ଦୁଇଶହ
ହୁଁ ହୁଁ। ଖାଇ ସାରିଲଣି ନା ଖାଇନ? ହାଲୋ। ହାଲୋ। ହାଲୋ।